ଲୋ ।
ହୁଁ କଣ କରୁଛନ୍ତି? ଉଁ।
ହୁଁ ମୁଁ ଛାତ ଉପରେ ବୁଲୁଛି ଆଉ।
ଆଚ୍ଛା ଆଚ୍ଛା ଆଉ ଖାଇବା ପିଇବା।
ଖା ପିବା। ସନ୍ଧ୍ୟାରେ ଏ ଯାଏଁ କିଛି ହେଇନି ଗୋଡ ହାତ ଧୋଇନି ଗୋଡ, ହାତ ଧୋଇକି ତାପରେ ଯାଇଁ ଖାଇବି ଆଉ।
ଆଚ୍ଛା ଆଚ୍ଛା ଆପଣ ତାହେଲେ ସନ୍ଧ୍ୟାବେଳେ ସ ବୁ ଦିନ ଗୋଡ, ହାତ ଧୋଇକି ପ୍ରାର୍ଥନା ପ୍ରାର୍ଥନା କରନ୍ତି ନା କରନ୍ତିନି।
ଉଁ ହୁଁ ହଁ କରେ ବହୁତ ବହୁତ ପ୍ରାର୍ଥନା କରେ। ଆଜି କଣ କହିଲ ଟିକେ କାମ ପ୍ରେସର ପଡି ଯାଇଥିଲା ତ ମୋର। ମୁଁ ଯାଇଥିଲି ଟିକେ ମାର୍କେଟ କିଣା କିଣି କରିବା ପାଇଁ ରଜ ପାଇଁ।
ଆଚ୍ଛା ଆଚ୍ଛା କିଣାକିଣି କଲେ।
କିଣା କିିଣି କଲି ଯେ ଫେରୁ ଫେରୁ ଟିକେ ଲେଟ୍ ହେଇଯାଇଛି ସେଥିପାଇଁ ଥକି ଯାଇଛି। ସେଥିପାଇଁ ମୁଁ ଆଉ ସନ୍ଧ୍ୟା ଦେଲିିନି।
ଆଚ୍ଛା ଆଚ୍ଛା ତାହାଲେ କିଏ। ଓହୋ ବଡ ଦିଦି ଦେଇଦେଲେ। ଆଚ୍ଛା ଆଚ୍ଛା ଆଜ୍ଞା।
ତମେ ସନ୍ଧ୍ୟା ଦିଅନି କି?
ନା ମୋର ଗୋଟେ ଛୋଟ ଭଉଣୀ ଅଛି ସିଏ ବି ଇଁ ଦେଇଦିଏ ବେଳେ ବେଳେ ନହେଲେ ସେ ଦା ଦାଙ୍କ ଝିଅ ବି ସେ। ଘର ପାଖରେ ସିଏ ବି ବେଳେ ବେଳେ ଦେଇ ଦିଅନ୍ତି ମୋ ଉପରକୁ କେବେ ଆସିନି ସନ୍ଧ୍ୟା। ସେମାନେ ଦେଇ ଦିଅନ୍ତି ଆଉ।
ସନ୍ଧ୍ୟା ପରେ ଆଉ ସକାଳୁ ଉଠି ଗାଧେଇକି। ଅ ସକାଳୁ ସ କେତେ ସ କେତେ ଉଠି ଜାଣିଚ।
କେତେବେଳେ?
ଚାରିଟା ରାତିରୁ ଉଠିବି ମୋ ନିଜର ନିତ୍ୟକର୍ମ ସାରି ମୁଁ ବାହାରି ଯାଏ ଗାଧୋଇ ପାଧେଇ ମନ୍ଦିର ତାପରେ ମନ୍ଦିରରୁ ଆସି ପ୍ରସାଦ ସେବନ କରେ ପ୍ରସାଦ ସେବନ କରି ମୁଁ ନିଜ କାମରେ ନିଜେ ଲାଗି ପଡେ।
ଆରେ ବା ତମେ ତ ପୁରା ଧାର୍ମିକ ଲୋକ ମୁଁ ଦେଖୁଛି।
ହଁ ଧାର୍ମିକ ମତେ ଟିକେ ଭଲ ଲାଗେଛ।
ଆଚ୍ଛା ଆଚ୍ଛା ଭଲ ଭଲ ନାଇଁ ମୁଁ ଏତେ ସକାଳୁ ତ ଉଠିପାରେ ନା ମୁଁ ଉଠୁ ଉଠୁ ସେଇ ଆଠଟା ହେଇଯାଏ।
ହ
କିନ୍ତୁ ଆଠଟାରେ ଉଠିକି ତାପରେ ମୋ ନିତ୍ୟକ୍ରମ ସାରି ତାପରେ ଯାହା କାମ ଥାଏ ମୁଁ ଘରର କରେ ଆଉ।
ହଁ ବା କାରଣ ମୁୋଉଠି ବି ସେମତି କାମ ସବୁ ରହିଯାଇଏଥିଲା ମିଶେଇ ଫା ସେଇ ସବୁ ମୁ କରେ ନା ସେଥିପାଇଉଠିବାକୁ ପଡେ ଜଲଦି ଆଉ।
ଆଚ୍ଛାଛ ଆପଣ ସବୁ ରୋଷେଇ ଶିଖିଛନ୍ତି ତାହେଲେ?
ହଁ ସେମିତି ସବୁ ଜାଣିଚି ଆଉ।
ଆଚ୍ଛା ଟିକିେ ନା ନା ମୁଁ ରୋଷେଇ ସେତେଟ୍ଟା ଜାଣିନି। ଖାଲି ଟିକେ ବଞ୍ଚିବା ପାଇଁ ଖାଇଲା ଭଳିଆ ଭାତ ଟିକିେ ଡାଲି ଟିକେ ତରକାରୀ ହଅ ତରକାରୀ ବି ସେମିତି ଭଲ କରିପାରେ ନା ଚଳିଲା ଭଳିଆ କରେ ଆଉ। ଆଉ ଆପଣ କଣ ରୋଷେଇ ଚିକେନ ନା ଆଉ ମଟନ ସବୁ ଶିଖିଛନ୍ତି?
ହଁ ଜାଣିଛି ସବୁ ଜାଣିଛି ସେ ଉରା ସବୁ।
ହଁ ଟିକେ ଚିକେନ କେମିତି ହବ ଟିକେ ଶିଖେଇଲେ ମୁଁ ଟିକେ ଦେଖେ ଶିଖେ।
ମାନେ ଚିକେନ୍‌ ଫାଷ୍ଟ ଆମେ ଚିକେନ ଯୋଉ ଆଣିବ ପ୍ରଥମେ ଚିକେନ ଆଣିକି ତାକୁ ଟିକେ ଭଲରେ ଧୋଇଦବ।
ହଁ ହଁ ମୁଁ ଶୁଣିଥିଲି ଚିକେନକୁ ଧୁଆଯାଏ ନା ସେମିତି ରସ
ହ ଧୁଆ ଯାଏନି ନା ତାକୁ ଧୋଇଦବା ଦରକାର କାରଣ ବାହାରୁ ଆଣୁଛନ୍ତି ନା।
ହଁ ହଁ ହଁ ହଁ।
ଦଇ ଦଟା ହିଁ ବେଟର ତାକୁ ଭଲରେୋଇ ଧୋଇଦେଲା ପରେ ତାପରେ ତାକୁ ଟିକ ଲୁଣ ହଳଦୀ ତେଲ ଆଉ ଦହି ଯଦି ଥିବ ଦହି ଟିକ ପକେଇବ କୋଉ ଦହି କଇଲ ବସାଦହି ବସାଦ ଦି ପକେଇବ ତେଲ ପକେଇବ ଭଲ ଘିଅ ଯଦି ଥିବ ଘିଅରେ ଗୋଟେ ଭଲ ଲାଗିବ ତାକୁ ଟିକେ ଗୋଳେଇକି ତାକୁ କିଛି ସମମୟ ପାଇଁ ରଖିଦବ।
ଆଚ୍ଛା ଆଚ୍ଛା।
ତାକୁ ତମେ ଚାହିଁବ ଯଦି ଡାଇରେକ୍ଟ ତାକୁ ଦି ତିନି ପ୍ରକାର ତମେ କରିପାରିବ ତମେ ଯେମିତି କରିପାରିଲ କରିପାରିବ।
ମେ ମାନେ ଘିଅରେ ଆମେ ଚିକେନ୍କୁ କରିବା ଆପଣ କହୁଛନ୍ତି
ହଁ ଘଝିଅରେ କଲେ ତା ଘିଅରେ କଲେ ହଁ ମୁଁ ଖାଇଛି। ସେ ମ ଘରେ ମୋ ମମି ବନାଏ ମୁଁ ତା ଠୁ ଶିଖିଥିଲି।
ଆଚ୍ଛା ଆଚ୍ଛା ଘିଅରୁ ତାାହାଲେ ବି ଚିକେନ ହୁଏ। ହଁ କେମିତି ତାପରେ କେମିତି ହେବ ଘିଅରେ ତା ଗୋଳେଇ ସାରିଲା ପରେ?
ଗୋଳି ସାରିଲା ପରେ ତାକୁ ତମେ ଚୁଲି ରେ ବନେଇବ ହାଣ୍ଡିରେ ମାଟି ହାଣ୍ଡିରେ ତାର ବାସ୍ନା ଟା ଅଲଗା ବୁଝିଲ।
ଆଚଛା ଆଚଛା।
ତ ସେମିତି ହିଁ କର ଭଲ ଲାଗିବ। ତାକୁ ଫାଷ୍ଟ ସୋରିଷ ତେଲ ଯଛି ସୋରିଷ ତେଲ ବେଶୀ ଭଲ ଲାଗିବ ସୋରିଷ ତେଲ ପ ଆମର ଯୋଉ ତେଜପତ୍ର ଅଛି ଗୋଟା ମସଲା ଯେମିତି କିି ଡାଲଚିନି ଆଉ ଗୁଜୁରାତି ଛୋଟ ବାଲା ଆଉ ଯୋଉ ଆମର କୋଉଟା କହିଲ ହଁ ଗୋ -ଗୋଲମରିଚ ସେ ସବୁ ଗୁଟା ପକେଇକି ପିଆଜ ପକେଇବ ତାପରେ ଲଙ୍କା ଏସ ପକେଇ ତାକୁ ଟିକେ ଭାଜିଦବ ଯେମିତି ଯେମିତି ପିଆଜ ଟା ଅ କଲର କଲର ହେଇ ଆସିବ ମାନେ ନାଲି ନାଲି ତାପରେ ତାକୁ ମାନେ ଏ ମସଲା ପିଆଜ, ରସୁଣ, ଅଦା, ରସୁଣ ଅ-ଅ- ଅଦା ଆଉ ରସୁଣ ଦେଇକି ସେ ଚେ କୁ ଟିକେ ଭାଜିଦବ ତାପରେ ସେଟା ହେଇ ସାରିଲା ପରେ ତାପରେ ଆମେ ଚିକେନ୍ ଟାକୁ ପକେଇଦବା ପକେଇକି ତାକୁ ଘୋଡେଇ ଘୋଡେଇ କରିବା ଯେମିତି ଚିକେନ୍ ଟା ସି
ତାକୁ ଟିକେ ଆସ୍ତେ ଆସ୍ତେ ସିମ୍ ରେ ଦେଇକି ସିଝେଇବା ଆଉ ସେ ପାଣି ଦେଇକି ସିଝିଲେ ସେ ତାପରେ ଆ ତାର ଟେଷ୍ଟ ଆସିବ ଆଉ।
ହଁ।
ଆଚ୍ଛା ଆଚ୍ଛା ତାହେଲେ ଆପଣ ଶିଖିଛନ୍ତି ବହୁତ୍ ଭଲସେ ନା କେବେ ଡାକ କରିକି ଡାକୁ ନାହାନ୍ତି ଖାଇବା। କାଇଁ ହଁ ହଁ ଖାଇବିନି କାହିଁକି ରଜ କେବା ପା ରଜ ବା ଅବାରିଆ ପଡ଼ିଯାଉଛି ରଜ ଫାଷ୍ଟ ରଜଟା ରବିବାର ପଡ଼ୁଛି।
ଏ ରବିବାର ତମେ ଖାଅ ନା କି?
ହଁ ରବିବାର ମୁଁ ଖାଏ ସୋମବାର ମଙ୍ଗଳବାର ତ ଖାଏନି।
ହଉ ତ ରବିବାରେ ପଳେଇ ଆସ ଖାଇଦେବେ।
ହଉ ତାହେଲେ ଠିକ୍ ଅଛି ଏଥର ର ପ୍ରଥମ ପହିଲି ରଜରେ ମୁଁ ଆପଣଙ୍କ ଘରେ ଖାଇବି ଆଉ। ମତେ ଟିକେ ଭଲ ସେ ଚି ଚିକେନ୍ ବନେଇକି ଟିକିଏ ଦେବେ ମୁଁ ଟିକେ ଚିକେନ୍ ଭଲ୍ ସେ ଖାଇବି ଆଉ।
କିନ୍ତୁ ଆସନ୍ତୁ ଖାଇବେ।
ହୁଁ ଆଚ୍ଛା ଠିକ୍ ଅଛି। ଆଉ ଆପଣ କେବେ ବ୍ୟାଚ୍ ଫିଷ୍ଟ୍ ଘରିକା କଲେଣି ନା କରିନାହାଁନ୍ତି?
ନାଇଁ ଆମେ କେବେ କରିନୁ ମାନେ ଗୋଟେ ଥର ମୁଁ ମନାକଲି ହଁ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସେଇ ସେଇ ଭୋଜିଟି କରିଥିଲି।
ଆଚ୍ଛା ଆଚ୍ଛା ସପ୍ତମ ଶ୍ରେଣୀରେ ଭୁ ତାପରେ ଆଉ କରିନାହାନ୍ତି।
ନାଇଁ ତାପରେ ସେ ସୁଯୋଗ କେବେ ମିଳିନାହିଁ।
ଓହୋ। ନା ନା ମୁଁ ବି ସେଇ ଯେତେବେଳେ ସପ୍ତମ, ଅଷ୍ଟମ ଘରେ ପଢ଼ୁଥିଲି ମୁଁ ବି ସେତିକିବେଳେ କରିଥିଲି ତାପରେ ପିଲାମାନେ ସବୁ ବାହାରିଛନ୍ତି ଆଉ ଜାଣିନାହାନ୍ତି ଦଶ ପାଞ୍ଚ ଜଣ ପିଲାଙ୍କୁ ନେଇକି କଲେ ଜେମ ଆର ଆଜି ନ ନାଁ ତାର କାଲି ହଁ। ଏଇ ଅସୁବିଧାରେ ସବୁବେଳେ ରହୁଛୁ କେବେ କରିକି ଖାଇବାରେ ସୁଯୋଗ ପାଇନୁ।
ଓ ହୋ ଭାଇ ଏମିତି ତ ହେଲେ ବହୁତ୍ ଅସୁବିଧା ହବ।
ହଁ ପା ଏଇଖୁଣୀ ଏଇ ଖୁଣି ଆମେ ଯେତିକ ଆମେ ସାଙ୍ଗ ହେଇକି ସବୁ ପଢ଼ୁଥିଲୁ ସମସ୍ତେ ପ୍ରାୟତଃ ଏବେ ଗାଁରେ ଅଛନ୍ତି। ଯଦି ଏବେ ଚାହିଁ ଲେ ଆମେ ଗୋଟେ ଭଲ ସେ କରିପାରିବୁ କିନ୍ତୁ କେହି ପିଲା ସେତଟା ମନ ଦଉନାହାନ୍ତି ଦେଲେ ହଁ ଗୋଟେ ଭଲରେ ହୁଅନ୍ତା ହଁ। ସେଇ ସମସ୍ତେ ଯଦି ନ ମିିଶିବେ ସାଙ୍ଗ ହେଇକି ତ କଣ ମଜା ଲାଗିବ। ବ୍ୟାଚ୍ ଫିଷ୍ଟ୍ ଟା ମାନେ? ହଁ ସେଇଆ କଲେ ହୁଅନ୍ତା କୁଆଡ଼େ ଯିବା ଆପଣ ଟିକେ କହୁନାହାଁନ୍ତି ଭଲ ଜାଗା ଆ ଆପଣଙ୍କ ଏରିଆରେ କୋଉଠି କଣ ଅଛି। ନ ହେଲେ ଗୋଟେ କାମ କରିବା ଚାଲୁ ନାହାଁନ୍ତି ତାରିଣୀ ନ ହେଲେ ପୁରୀ କୁଆଡ଼େ ଏମିତି ଯିବା ଯାଇଁ ବୁଲିକି ଟିକେ ମନ ଖୁସି କରିକି ଆସିବା ଗାଧୁଆ ଗାଧି କରିବା ଭଲ ଲାଗିବ।
ହଁ ଝରଣା ରେ ଖରା ଦିନ ଝରଣା ରେ ଗାଧେଇବା ମଜା କିଛି ଅଲଗା।
ଝରଣା ରେ ଗାଧେଇବେ ନା ଯୋଉ ସମୁଦ୍ର ରେ ଗାଧେଇବେ?
ହଁ ମୋର ଦିଟା ଙ୍କ ଚଳିବ। ତମର?
ଶୁଭୁନି।
ମୋର ଦିଟା ଙ୍କ ଚଳିବ ତମର?
ହଁ ମୋର ବି ଦିଟା ଯାଙ୍କ ଭିତରୁ ଯୋଉଟା ହେଲେ ବି ଚଳିବ କିଛି ଅସୁବିଧା ନାହିଁ।
ଅସୁବିଧା ନାହିଁ ତାହେଲେ ଆମେ ସମୁଦ୍ର ଟା ମତେ ଭଲ ଲାଗେ ବେଶୀ।
ହଁ ସମୁଦ୍ର ରେ ମଜା ଆସିବ କିନ୍ତୁ ଏଇଆ ଟିକେ ଖରା ହଉଛି ନା ତ ଟିକେ ସେଇଟା ହଉଛି ଟିକେ ଅସୁବିଧା ନ ହେଲେ ମଜା ଆସନ୍ତା ଯୋଉ ସମୁଦ୍ର ରେ ବଢ଼ିଆ ମ ବଢ଼ିଆ ଲାଗନ୍ତା ଟିକେ ଯାଆନ୍ତେ ଜାଗାକୁ ବି ଦର୍ଶନ କରି ଦିଅନ୍ତେ। ଖେ ଯୋଉ ଗାଧାନ୍ତେ ଖାଆନ୍ତେ ଯଦି ହୁଅନ ହୁଅନ୍ତା ବି ଆମେ ଗୋଟେ ରାତି ବି ରହିକି ମଜା କରିକି ଆସନ୍ତେ।
ମୁଁ ବି ସେଇଆ ଚାହୁଁଛି ଚାଲୁନ ସେଇଆ କରିବା ଏଥରକ।
ହଁ ଚାଲ ନ ହେଲେ ସେଇଆ କରିବା ଏଇ ରଜରେ ସେଇଆ କରିକି ଯାଇଁ ଟିକେ ବୁଲିକି ଆସିବା ନା କଣ କହୁଛନ୍ତି ଆପଣ?
ମୁଁ ତ ସେଇଆ ଭାବୁଛି ଚାଲ ସେଇୟା କରିବା।
ହଉ ତା ହେଲେ ସେଇଆ କରିବା ଆଉ ତା ହେଲେ ଫାଇନ୍ ଆମର ପୁରା ହେଇଗଲା ଫାଇନାଲ୍ ଆଉ।
ହଁ ଫାଇନାଲ୍ କର ସେଇୟା ହିଁ କରିବା।
ଆଚ୍ଛା ଆଚ୍ଛା। ଆଉ ଆପଣ କଣ କ କରୁଛନ୍ତି କଣ ନାହିଁ କୁହନ୍ତୁ?
ନାଇଁ ମୁଁ ଏବେ ଛୁଟି ପଢୁଥିଲି ତ ଛୁଟିରେ ଘରକୁ ଆସିଛି। ହୁଁ ରଜ ଛୁଟି ପାଇଁ ଘରକୁ ଆସିଛି ଆଉ ହୁଁ ଆଉ ଆପଣ?
ସମସ୍ତେ ତ ଅବିକା ରଜ ଛୁଟିରେ ହିଁ ଭଲ ସେ ପୁରା ଟିକେ ଏଞ୍ଜୟ୍ କରୁଛ ଛନ୍ତି ଯୋଉ ମାସେ ଦେଢ ମାସେ ଛୁଟି ମିଳିଲା ସେଇଥିରେ ହିଁ ଟିକେ ଖୁସି ହେଇଯିବା କ ଥା ତାପରେ କାଇଁ କେବେ ଛୁଟି ପୁଣି ମିଳିବ।
ତା ତାପରେ ଆଉ ଛୁଟି ମିଳିବ କି ସନ୍ଦେହ ମତେ କାରଣ ଏକ୍ଜାମ୍ ଗୋଟେ ରହିଯିବ।
ହଁ ବ ପରୀକ୍ଷା ସବୁ ରହିଯିବ ତାପରେ ପୁଣି ଯୋଉ ଆମର କଣ ନା ଦୁର୍ଗାପୂଜା ଯାଇଁକି କେବେ ଆସିବ ସେବେ ଯାଇଁ କି ପୁଣି ଗୋଟେ ଛୁଟି ମିଳିବ ଯଦି ମିଳିବ।
ହଁ ସେଇ ଯୋଉ ଛୁ ଛୁଟି ବି ଥିବ ତା ପରେ ପରେ ପରୀକ୍ଷା ଥିବ ନା ସେଥିରେ ମୁଣ୍ଡରେ ବି ବହୁତ ଚିନ୍ତା ଥିବ ପଢାପଢି ପାଇଁ ଦେଖାଯାଉ କଣ ହଉଛି।
ଦେଖାଯାଉ ଆଉ ଏଇ ଛୁଟି ଟା ଟିକେ ଭଲ ସେ ଆଉ କେଇଦିନ ରହିଲା ଆପଣ କେବେ ସ୍କୁ ଖୋଲୁଛି ଆପଣଙ୍କର ବିଦ୍ୟାଳୟ?
ଏତେ ମୁଁ ଯେତିକି ଶୁଣା ପାଇଛି କୋଡିଏ ତାରିଖ ତ ଭଲରେ ଜାଣିନି ଦେଖାଯାଉ କଣ ହଉଛି ସେ ପୁଣି ଆଗକୁ ବଢିପାରେ ଠିକ୍ କଣ?
ଆଚ୍ଛା ଆଚ୍ଛା ଆଚ୍ଛା ହଁ ହଁ କୋଡ଼ିଏ ତାହେଲେ ଆ ଆପଣଙ୍କ ଖୋଲିକି ଆଜ୍ଞା ନା ମୋର ତ ଏବେ ସରିଗଲାଣି ମୁଁ ଏବେ କଣ କରିବି କିଛି ଏପର୍ଯ୍ୟନ୍ତ ଭାବିନି ଭାବିଲେ ଦେଖାଯାଉ କଣ କରିବି କଣ ନାହିଁ ଆଉ। ହଁ ହଁ ମୋର ସରିଗଲାଣି ମୁଁ ମୁଁ ମାଷ୍ଟର ଡିଗ୍ରୀ ପଢ଼ୁଥିଲି। କଁ ଦେଖିଆ ଜବ୍ କରିବା କି ଆଉ ପାଠ ପଢିବା ଜବ୍ କିଛି ତ ଆମେ ସେ ମୁଁ ସେମିତି କରିନି କିଛି ମାନେ ଇଏ ତ ଜବ୍ କିଏ ଦବ ତ ସେମତି କିଛି କରିବାକୁ ପଡ଼ିବ ସ୍କିଲ୍ ଫିଲ୍ ମାନେ ଟିକେ ରହିଲେ ସିନା କିଏ ଜବ୍ ଦେବେ ତ ଦେଖାଯାଉ କଣ ହଉଚି ଆଉ ସେପର୍ଯ୍ୟନ୍ତ କିଛି ଭାବିନି ମୁଁ।
ହଁ ସେଟା ଜଲଦି ଟିକେ ଭାବ ବିଲେ ଭଲ ହବ ନହେଲେ ଆଉ ମନ ଲାଗିବନି କୋଉଥିରେ ବି ହୁଁ। ସମୟ ତ ବହୁତ୍ ଜଲଦି ପଳଉଚି ଜଣା ପଡୁନି।
ହଁ।
ଏତେ ଜଲଦି ଯେ ବିଲକୁଲ୍ ଜଣାପଡୁନି କେତେ ଜଲଦି ସମୟ ପଳଉଚି ମୁଁ ତ ଛୁଟିରେ ଆଇଥିଲି ଜାଣିପାରିନି କି ପଳେଇଆକୁ ଭାରିଲିଣି ମୁଁ ଜାଣି ପାରୁନି ଯିବି ବୋଲି। ମୁଁ ତ ଏଇଯାଏ କିଛି ବି କରିନି। ବହୁତ କିଛି ଭାବିଥିଲି ଘରୁକୁ ଆସିକି ସବୁ କିଛି କରିମି ଦେଖ କିଛି ବି କରିନି।
ହେଁ ହେଁ ସେଇଆ ହିଁ ସେଇଆ ହିଁ ହୁଏ ସବୁ ଆମେ ଭାବିଥାନ୍ତି କିଛି ବଟ୍ ଆମର ସହିତ ହେଇଯାଏ କିଛି।
ବର୍ଷାର ଯୋଉ ମାଟି ବର୍ଷା ଯେବେତଳେ ପଡିବ ମାଟିର ବାସ୍ନା ଟା ଭଲ ଲାଗେନି?
ହଁ ହଁ ବହୁତ ସୁନ୍ଦର ବାସ୍ନା ହୁଏ ଓଃ ହଁ ହଁ ହଁ ବହୁତ ଭଲ ଲାଗେ ମୋତେ ଯୋଉ ପୁରା ଉଦୁ ଉଦିଆ ଖରା ହଉଥିବ ତାପରେ ଯୋଉ ବର୍ଷାର ସେ ଯୋଉ ମାଟିରେ ସେ ଯୋଉ ବାସ୍ନା ଓଃ କି ସୁନ୍ଦର ବାସ୍ନା ହୁଏ ବହୁତ ଭଲ ଲାଗେ ସେ ବାସ୍ନା ଟା। ଯେ ଦୁନିଆର ଯେତେକ ଦାମୀ ଦାମୀ ଅତର ଅଛି ତାକୁ ସବୁ କାଟିଦିଏ।
ହଁ ବର୍ଷା ହବ ମାଟିର ବାସ୍ନା ବହୁତ ସୁନ୍ଦର ବହୁ ସୁନ୍ଦର ଆଉ ରାତିରେ କଣ ତମର ଖାଇବା?
ଆଉ ରାତିରେ କଣ ଖାଇବୁ ସେଇ ରୁଟି ଆଉ କଣ ଖାଇବୁ।